ଆଉ।
ଛା କଣ କରୁଛୁ?
ସାଙ୍ଗ ଏଇ ବସିଛି ଆଉ।
ହଁ।
ଏଇ ଫିଷ୍ଟି ଫିଷ୍ଟି ହଉଛି ତ? ଫିଷ୍ଟି ହଉଛି ତ କହିଛୁ ଆଉ। ଏଇ ଗୋଟେ ସାଙ୍ଗ ରାହୁଲୁ ସାଙ୍ଗ ଗୋଟେ ଅଛି। ତାଙ୍କ ଘରେ ହଉଛି ଆଉ ସିଏ ଆଇଛି ତ ଶନିବାର ଦିନ ଆସିଲା ରାତିରେ ତାର ରେନିକୋଟ ପିନ୍ଧିକି ବର୍ଷାରେ ପଳିଆଇଚି ଘରକୁ। ଆରେ ଏକଲା ଅଛି କହିଲା ଫିସ୍ଟି ଗୋଟେ କରିବା ଆଉ କରୁଛୁ ଆଉ।
ହଁ ସଇଲା ଆଉ କିଏ କିଏ ସବୁ କରୁ
ସିଏ ଆଉ ମୁଁ ଆଉ।
ଚାରି ଜଣ ଆମେ କରୁଛୁ ଆଉ। ଭାତ ଟା ହଉଚି ବିରିୟାନୀ ଚାଉଳ ଅ ଚିକେନ ଆଉ ଚିକେନ ଭାତ ବିରିୟାନୀ ଚାଉଳ ଯାଇଥୁନୁ ଆଣିଲୁ ଚିକେନ ଟା ହଉଛି ଆଉ।
ହଁ ହଉ ବଡିଆ ଆଉ। ମୋର ସେଇ ବିରିୟାନୀ
ପିରିଏ
ଆଁ
ସକାଳେ
ସକାଳେ ସେି ଆସିଥିଲା। କମ୍ପାନୀ ଥିନି ଖାଉ ଇଏ ମାଛ ଭାତ।
ମାଛ ଭାତ ଖାଇଛୁ ଆଜି?
ହୁଁ ଆଉ ତୁ ସକାଳୁ କଣ ଖାଇଛୁ?
ସକାଳେ ମୁଁ ଖାଇଥିନି? ପିଠା ଖାଇଥିନି ପିଠା ଆଉ ଟମାଟର ଦଳା। ଆଉ ଗାଧୁଆ ବେଳେ ଗୋଟେ ଭୋଜି ଥିଲା ଯାଇଥିଲୁ। ଏଇ ରାହୁଲୁ ଆସିଥିଲା ତ ତାଙ୍କ ଘରେ ଖେଳୁଥିଲୁ। ତାସ ଖେଳିଲୁ ତାସ ଖେଳିଲୁ ମିଶିକି ମିଶିକି ତାସ ଖେଲ ସାରିଲା ପରେ
ହୁଁ।
ତାସ୍ ଖେଳି ସାରିଲା ପରେ ଖେଳିନୁ ଖେଳିନୁ ଆମେ ଜିତିିଗଲୁ।
ହୁଁ।
ଜିତିନୁ ଜିତି ସାଇଲା ପରେ ଆମେ ଖେଳିିନୁ ଜିତିିନୁ ତାପରେ ସିଏ ତାର କହୁନି ହାରିଲୁ ବୋଲି ଚିରିଦେଲା। ଚିରିଦେଲୁ କାଗଜଟା ଆ ହଁ ନା ତାସ ସେ ଯୋଉ କାଗଜରେ ଯୋଉ ଲେଖା ହଉଥିଲା ପଏଣ୍ଟ ସ୍କୋର। ତାକୁ ଚିର ଦେଲେ ଆମେ ଜିତିଲୁନି ତାପରେ ଦିଟା ହେଇଗଲା ଦିଟାର ଘରକୁ ଗଲେ ଘରେ ଯାଇକି ଗାଧେଇନି ଗାଧେଇକି କିଏ ଭୋଜି ପାଇଁ ଗନେ ତାପରେ ଭୋଜି ପାଇଁ ଯେମି ବୁଲି ତ ଯାଉଚି ବାହାରିକି ରାହୁଲ ଫୋନ କଲା କହିଲା ଭାଇ ମୁଁ କଣ ଖାଇମି ଚାଲିଯିବା ବିରିୟାନୀ ଆଣିବା। ଅନିଲ ଭା ଅନିଲ ଭାଇ କେତିକି ବିରିୟାନୀ ପାଇଁ। ବିରିୟାନୀ ନଥିଲା ତାପରେ ଫେର ଗଲୁ ଦୋସ୍ତ ତୁ ଦୋସ୍ତି ପାଟିରୁ ଗୋଟେ ସେ ଆଣିକି ତାକୁ କହିଲି ମୋ ଗାଡି ନେଇଯାଏ ତୁ। ମୁଁ ରହିଯାଉଚି ଭୋଜିରେ।
ଉଁ।
ନାଗ ସାହିରେ ଭୋଜି ଥିଲା ସେଠି ଭୋଜି ଖାଇନୁ ଖାଇକି ଗୋ ସାଙ୍ଗ ସହିତ ଗଲୁ। ସେଠି ଭୋଜି ହେଇଥିଲା ଭାତ, ବାହାଘରିଆ ରିସେପସନ। ଚତୁର୍ଥୀଥିଲା ଭାତ ହେଇଥିଲା ଡାଲି ହେଇଥିଲା। ଛେଞ୍ଚଡ଼ା ଆଉ ପୋଟଲସା ଖଟା - ଚିକେନ, ଆଉ ଖୀରି, ଆଉ ପାମ୍ପଡ଼ କରିଥିଲ ଆଉ। ଏତିକି ଖାଇକି ଗଲୁ ତରାଙ୍ଗ।
ହୁଁ।
ତରାଙ୍ଗ ଗଲୁ। ତରାଙ୍ଗ ଯାଇକି ସେଠି ବସିନୁ ଗପ ମାଇନୁ। ଗୋପ ମାରୀ ଗାଉନରି ସା଼େ ପାଞ୍ଚଟା ହେଲ ହେଇଛି ଗୋଟେ ତା ସାଙ୍ଗ ଗଲା ତ! ତା ସହିତ ପଳେଇନୁ ଆଉ। ବସିକି ସେଠି ଗପ ମାଇନୁ ମାଇନୁ ଆସିଲି। ସାଢେ ପାଞ୍ଚଟା ଛଅଟାରୁ। ସେ ଯାଇଛନ୍ତି ଯାହା ସହିତ ସେ ଆଣିକି ଛାଡିଲା। ଏଇ ମୁ ଗାଡ଼ି ଆଣିଥିଲା ଆ ଘରକୁ ଆସିଲି। ତାପରେ କହିଲି ଫିସ୍ଟି ହେବ ମୁଁ ତାପରେ ଫିସ୍ଟି ପାଇଁ କଣ ସବୁ ଜିନିଷପତ୍ର ଲେଖି- ଖାଇଲା ରସୁଣ ଅଦା - ପିଆଜ ଚିକେନ ହଁ ସାମଗ୍ରୀ ଚିକେନ, ମସଲା ଗରମ ମସଲା- ଆଉ ଦହି, କାକୁଡି, ଟମାଟର, କାକୁଡି ସାଲ ଟା ହବ ତ। ସେଥିପାଇଁ ଆଉ ଆମର ଲଙ୍କା ଧଣିଆ ପତ୍ର - ପତ୍ର, ଆଉ ଅଦା, ଆଳୁ ଚିକେନ -
ହୁଁ।
ଆଉ କଣ ଥଣ୍ଡା ଆଣିଲୁ। ଏତିକି ସବୁ ଜିନିଷ ଆଣିଲୁ। ଆଣିକି ଆଉ ଥଣ୍ଡା ଗୋଟେ ଆଣିଲୁ। ଥଣ୍ଡା ଆଣିଲୁ - ପିଇବା ପାଇଁ ପତ୍ର ଆଣିଲୁ ଖାଇବା ପାଇଁ ଗ୍ଲାସ ଆଣିଲୁ। ତାପରେ ଫେର ଅସୁବିଧା କଣ ହେଲା ନା ତାଙ୍କ ଘରେ ଲାଇନ ହିଁ ନାଇ - ସମସ୍ତଙ୍କ ଗାଁରେ ସମସ୍ତଙ୍କର ସାଙ୍କ ଘରେ ନାହିଁ। ସେ ଲାଇନ୍ ପାଇଁ ଲିଟନ ଭାଇ ଗଲେ। ତାଙ୍କ ଘରକୁ ଗୋଟେ ବଲ୍ ଆଣିଲେ ଛେପରେ ଯୋଉ ଲଗାନ୍ତି। ଚଳିବ ସେ ବଲ୍ ଆଣିଲେ ବ ଆସିନ୍ ବୋଲା ଆଣିଲେ ତାକୁ ଲଗେଇକି ଜଳା ହେଲା।
ହୁଁ
ଜଳେଇକି ତାପରେ ଫିଷ୍ଟ କରିବୁ ଆଉ। ଏ ସବୁ ସେ କଟାକଟି କଲେ ମୁ ଆଳୁଟାଭାଜି ଦେଲିି ଭାତଟା ବସେଇନି। ଭାତଟା ହେଇଗଲାଣି ଆଳୁ ତ ଭଜା ହେଇଯାଇଛି। ହଁ ସିଏ ତାପରେ ଯାଇଛି ତାଙ୍କ ଘରକୁ ରସୁଣ ପିଆଜ ବାଟିବା ପାଇଁ। ପ୍ରଶ୍ନତା ବାଟିକି ଆଣିନେ ପିଆଜ ପଡିବ। ପିଆଜ ପଡିକି ବଟା ଜରା ହବ ପିଆଜ ଟା ଜରା ହେଇକ ବାଟଣା ଟା ପଡିବ। ଟମାଟୋ ଗୋଟେ ପଡିବ ଚିକେନ ଟା ହବ ଆଉ ତାପରେ କାକୁ ଟା କଟା ହବ ଆଉ।
ହଁ ଆଜି କିମେ ଦିଆ
ଚିକେନ ଟା ହବ ତାପରେ ଆଉ। କଣ କହିଲୁ?
ମୁଁ ଆଜି କେମିତିକା ତରକାରୀ ଟା କେମିତି ତା ପ୍ରୋସେସ ଟା କନି କେମିତି କଣ କରିବୁ?
ଚିକେନ ନା, ଆଗ ଚିକେନ ଟା ଧୁଆ ହେଇଗଲା। ଚିକେନ କହିସିଲା ପରେ ଆଗେ ଆଳୁ ଟା ଭଜା ହେଲା ତେଲ ପଡି ତେଲଟା ଆଗେ ପଡିଲା। ସୋରିଷ ତେଲ ଟା ପିଲଲା।
ହଁ ହଁ
ସୋରି ତେଲ ପଡି ସାରିଲା ପରେ ଗରମ ହେଲା। ଗରମ ଗରମ ହେଲା ଯେତେବେଳେ- ଜଣା ପୋଇଲା ଆଳୁ ଟା ବୋଇଲା। ଆଳୁ ଟା ଭଜା ହେଲା। ଭଜା ଲାଗା ସମୟରେ ଲୁଣ ଟଏ ପଡିଲା
ହୁଁ
ତା ଲୁଣ ପଇଲା ସେଇ ଟାଇମ ରେ। ପଡିଲା ଟିକେ ଲୁଣ ଟା ପଡିଲା ସିଝିଯିବ ଟିକେ ତାପରେ ବି ସ୍ଵାଦ ଜଣା ପଡିବ ବୋଲି ଆ ସିଝିସାରିଲା ପରେ କଢା ହେଇଗଲା ତାପରେ ପିଆଜ ପଡିବ ସେଇ ତେଲରେ ଗରମ ତେଲରେ। ପିଆଜ ଜରା ହବ ପିଆଜ ଟା ଯେତେବେଳେ ହେଇଯିବ ନାଲା ନାଲା ପଳେଇ ଆସିବ ତାପରେ ଅଦା ରସୁଣ ପେଷ୍ଟ ପଡ଼ିବ। ବଟା ହେଇଥିବ ଯୋଉ। ସିଏ ହେ ବାଟଣ ଗନ୍ଧ ଯେତେବେଳକୁ ଯିବ ତା ଦେହରେ ବି ଟମାଟର ପକେଇ ପାରିବ ତେଜପତ୍ର ପକେଇ ପାରିବ କଞ୍ଚାଲଙ୍କା ପକେଇ ପାରିବ। ଶୁଖିଲା ଲଙ୍କା ପକେଇପାରିବ ସେ ବାଟଣରେ
ହୁଁ।
ହେଇଗନେ ସେଟା ତାପରେ ଚିକେନ ପକେଇବ। ଚିକେନ ପଡିବ କୁ ଚିକେନ ତାପରେ କଷିବ କଷିବ ହେଇ ଚିକେନ ଟା କଷି ହେଇ ସାରିଲା ପରେ ଖାଇବ ଟିକେ ଟେଷ୍ଟ କରିବୁ ଜଣାପଡିବ ଯେ ଚିକେନ ଟା ହେଇଗଲା ହଁ ତାପରେ ପାଣି ଦବ ଆଉ। ଆଉ ଯଦି ତମେ ରୁଟିରେ ଖାଇବ ହାଲକା ଝୋଳ ଦେଇକି କରିବ ଆଉ।
ହାଲକା ଖାଲି ପାଣି ଦେଇଦବ ଯେମିତି କଷା କଷା ରହିବ ଗ୍ରେଭି ଟିକେ ରହିବ ଆ ମସଲା।
ହଁ।
ହଉ ତୁ ସାଙ୍ଗ ଗାଁକୁ କେବେ ଆସିବୁ?
ଏ ନଭେମ୍ବର ମାସ ଆଡକୁ ଯିବା ଆଉ।
କାମ ଭଲ ଚାଲିଛି?
ହଁ ସେମିତି ଦୁଖେ ସୁଖେ ଚାଲିଛି ମୁଁ ଏଇ ରିଜାଇନ ନେଇଯିବି ଭାବୁଛି ଏ କମ୍ପାନୀରୁୁ।
କାହିଁକି କାମ ବେଶୀ ହଉଛି?
ନା ନା କାମ ବେସି ନୁହଁ ମେନ୍ କଥା କାମ ଉୁଁ ହୁଁ ସବୁ ଠିକ ଠାକ୍ ଅଛି। ମେନ କଥା ଏ ସେ କଣ ନା କିଛିଟା ସୁପରଭାଇଜର ଅଛନ୍ତି ସେ ଏପଟ ସେପଟ କଥାବାର୍ତ୍ତା କରୁଛନ୍ତି ତାପରେ କଣ ନା ଉଁ କାମ ଟା ବି ମତେ ପସନ୍ଦ ନାହିଁ।
କାହିଁକି କଣ ହେଲା କି କି କାମ କି ତୋର?
ଆରେ ଗୋଟିଏ ଜାଗାରେ କାମ ବାର ବାର ଦେଲେ ସେ ପିଲା କଣ ଶିଖିବ?
କିଛି ସିଖିପରିବନିଁ।
ହୁଁ ଖାଲି ସେ ଯୋଉ କାମ ଟା କରୁଛି ସେଇଟା ବି ଶିଖିବ ଆଉ କଣ ସେଇ ପ୍ଲାଣ୍ଟ ମୋର ଯେତିକିଟା ବି କାମ ଅଛି ଆସେମ୍ବଲି ର ହଉ କିମ୍ବା ଫରନିସ୍ ଥିରେ ହଉ କିମ୍ବା ଆମର ବ୍ରସିଂ ର ହୋଉ ଯୋଉଥିରେ ବି ହଉ ସବୁ ଆଡେ ସପ୍ତାହ ଗୋଟେ ସପ୍ତାହ ରେ କେତେଟା ଛଅଟା ଦିନ ଡିଉ ଡିଉଟି
ହଁ।
ଦି ଦିନ ତିନି ଦିନ ଦି ଦିନ ତିନି ଦିନ ଦିନେ ଏମତି କରିକି ସବୁଆଡେ ବୁଲେଇକି କାମ କରିବା କଥା। ଇଏ କିନ୍ତୁ ଅ ଗୋଟେ ଜାଗାରେ ବାର ବାର ବାର ବାର ପକେଇ ଦଉଛି।
ତ ତୁମର ଗୋଟେ ଗୋଟେ ସପ୍ତାହରେ କେତେ ଦିନ ଡୁଟି? ସେମିତି କିଛି ନାହିଁ ନା ମାସରେ
ଛ ଛଟା ଛଟା ଦିନ ଛଟା ଦିନ। ହୁଁ କେବ ସମୁ ନାଇଁ ରବିବାର ସମସ୍ତଙ୍କର ରବିବାର ଛୁଟିନୁହେଁ। ରବିବାର କିଛି କିଛି ପିଲାଙ୍କର ରବିବାର ଛୁଟି କିଛି ପିଲାଙ୍କର ସୋମବାର ଛୁ କିଛି ପିଲାଙ୍କରଁ ମୋର ଯେମିତି ଏଇ ଛୁଟି ସୋମବାର କାଲି ମୋର।
ତାହେଲେ ତୋର ଛୁଟି।
ହଁ କିଛି ପିଲାଙ୍କର ମଙ୍ଗଳବାର କିଛି ପିଲାଙ୍କର ଆଁ। ବୁଧବାର କିଛି ପିଲାଙ୍କ ଗୁରୁବାର କିଛି ପିଲାଙ୍କ ଶୁକ୍ରବାର କିଛି ପିଲାଙ୍କ ଶନିବାର ଏମିତି ଆଉ।
କଳକାରଖାନା ବନ୍ଦ ଯେମିତି ନହବ ଆଉ ସବୁ ପିଲାଙ୍କ ଭାଗ
ଉଁ ହୁଁ ହଁ ବଡ ବଡ ପ୍ଲାଣ୍ଟ ନା
ହଁ ତୁମ କମ୍ପାନୀ କାରଖାନାରେ ତଥାପି କେତେ ଲୋକ କାମ କରୁଛନ୍ତି?
ଉଁ ତଥାବି ସାଢେ ଚାରିଶହ ପରେ।
ସାଢେ ଚାରିଶହ ଲୋକୋ କାମ କରୁଚନ୍ତି।
ଉଁହୁଁ।
ଆଚ୍ଛା ଆଉ ସବୁ କି ସେଠି କଁ କାମ ହୁଏ।
ସୂତା ଯୋଉ ସିଲେଇ କରନ୍ତିନି ନା ହୁଁ ସେଇଡ଼ା ତିଆରି ହୁଏ। ହୁଁ ହୁଁ ସେ ସବୁ ପ୍ରକାର। ନା ସୂତା ତିଆରିରେ ମାନେ ସୂତା ଯୋଉ ମେସିନୁ ବାହାରେ ସେଥିରେ ମୋରୋ କାମ ନୁହେଁ ମୁଁ ହୋଉଚି ଚିରେ ଉଁ ଅପରେଟର ଟି ଡି ଏସ୍ ଅପରେଟର।
ଡି ଏସ ଅପରେଟର ସେଟା ଫୁଣି କଁ?
ହୁଁ ସିଏ ମାନେ ଡି ଏସ ର ଫୁଲ୍ ଫମ୍ ମୁଁ ଜାଣିନି ଆଜିଯାଏ କଣ ସେଟା। କିନ୍ତୁ ଡ଼ି ଏସ ଅପରେଟର ବର୍ଣ୍ଣ ଉପ ବର୍ଣୀଙ୍ଗ ଏରିଆ ଆଉ ମାନେ ଉଁ ଯୋଉ ଜିନିଷ ଗୋଟ୍ ଯୋଉଥିରେ ତିଆରି ହୁଏ ସୂତା ଟା। ସେଟା ବାହାରିବ ତାକୁ ଆମେ କଁ କରିମୁନା ତଲୁରେଇମୁ। ତଲୁରେଇକି ସେଇ ଯୋଉ ଜିନିଷ ଭିତରୁ ଯୋଉ ଜିନିଷ ଗୁଡା ପଶିଥାଏ। ହେଟା କଁ କରିବୁ ନା ଆମେ ତଲ ଫର୍ନିଶ୍ ମେସିନ୍ ଗୋଟେ ଅଛି ତା ଦେହେରେ ଟେମ୍ପ୍ରେଚରର ଅଁ କେତେ ହିଟିଙ୍ଗି ଟେମ୍ପ୍ରେଚର ତୋରୋ ଆସିଯିବ। ଉଁ ଚାରଶହ ନବେ ଚାରିଶହ ନବେ ହବ ମାନେ ତାକୁ ଜଳେଇବାକୁ ପଡିବ ସେ ମେସିନ ଟାକୁ ଟୁଟାଲ ମାନେ ଭିତରେ ସେଟା ଜଳିବ ଯେମିତି ଆମର
ହଁ।
ଦେଖିନା ଲୁକ ମାନେ ସବୁ । କୋଡ଼ା ହୁଅନ୍ତି ଚୁଲାରେ ହାଲୋ ହଁ ସେଇ ଟାଇପ୍ ସେଇ ସେଇଭଳିଆ ସେଟାକୁ ପୋଡାଯାଏ। ଗୋଟେ ଯିମିତି ଇଏ ଟ୍ରଙ୍କ ଟାଇପର ଟ୍ରଙ୍କ ଠାରୁ ଚୋଉଡ଼ା ହବ ଟ୍ରଙ୍କ । ଙ୍ଗ ହାଇଟ୍ ର ହବନି ଟ୍ରଙ୍କ ଠାରୁ ଟ୍ରଙ୍କ ହାଇଟ୍ ର ପାଖାପାଖି ହବ ଆମ୍ ସେଇଭଳିଆ ତା ଦେହରେ ବଷା ହେଇକି ପୋଡା ହୁଏ। ହୁଁ ମାନେ ସେଇ ଯୋଉ ପୋଡା ହୁଏ ଯୋଉ ଜିନ୍ ମେସିନ ଟା ହୁଁ ସେଇଟା ଥିବ। ତାପରେ ସେଟାକୁ ତାର ଭିତରେ ଏଁ ସୂତା ଯୋଉଥିରେ ତିଆରି ହୁଏ। ତାକୁ କୁହନ୍ତି ପ୍ୟାଗ।
ହୁଁ।
ପ୍ୟାଗ ତା ଭିତରେ ତିନିଟା ଜିନିଷ ପସିଥାଏ। ପ୍ୟାଗ ପସିଥାଏ। ପ୍ୟାଗ୍ ବଡ଼ି। ଟପ୍ ଆଉ ସ୍ପିନେଡ଼ ସ୍ପିନଡ଼। ସେଇଡ଼ାକୁ ଅଲଗା ଅଲଗା କରାହେଇକି। ସବୁ ଟ୍ରେ ଟାଇପ୍ ର ଥିବ ତାର ଭିତର ରଖାହବ। ତାକୁ ପୋଡ଼ା ହବ ସିଏ ଦି ଘଣ୍ଟା ଯାଙ୍କ ଟୋଟାଲ ସିଏ ଆଁ ଥଣ୍ଡା ଥିବ ନା ତା ଭିତରୁକୁ ପସେଇକି ଧୂଆଁ ବାହାର କରିବାକୁ ପଡିବ ଧୂଆଁ ବାହାରି ସରିଲା। ପରେ ତାପରେ ବ୍ଲୋର୍ ବୋଲି ଗୋଟେ।
ଉଁଅଁ ସେ ମେସିନରେ ଗୋଟେ ବଟମ୍ ବଟମ୍ ଅଛି ତାକୁ ମାରିଦେନେ ଉପୁରୁକୁ ଟାଣି ନବ ମାନେ ଅଁମ୍ ଉଁ ନିଆଁ ଟାକୁ ସ କଁ କୁହନ୍ତୁ ସେଟାକୁ ମାନେ ହେ ହାୱା ଟା ଟାଣିବ ଉପୁରୁକୁ ଉପୋରୁକୁ ଟାଣିଲେ ହେଟା ଧୀରେ ଧୀରେ ନିଆଁ
ପ୍ଲାଣ୍ଟ ସେ ସବୁ କଁ କୁହନି ବଡ ବଡ଼ ସବୁ ପଡିଥିଲେ ଯେମିତି ନଡିଆ ଗଛ ଲମ୍ବା ଥାଏ। ସେମିତି ତାଙ୍କର କରିଚନ୍ତି ମଝିରେ ଫାଙ୍କା। ତ ସେ ତା ଭିତରେ ସବୁ ଗ୍ୟାସ୍ ଭଳିଆ ଗ୍ୟାସ ଭଳିଆ ଆମେ ଯୋଉ ଯାଇଥିଲୁ ଢେଙ୍କାନାଳ। ଟା ଢେଙ୍କାନାଳ ନା କୋଉ ଗୋଟେ ଜାଗା ଯାଇଥିନୁ।
ହୁଁ ଢେଙ୍କାନାଳ ଲାଇନରେତ ନା ଜାଗା ସୁତା ପ୍ଲାନ ନାହିଁ
ଅଲଗା ପ୍ଲାଣ୍ଟ ଯୋଉ ହେଇଛି ସେ ସବୁ ଗ ନଡିଆ ଗଛ ଭଳିଆ ସବୁ ବଡ ବଡ କରିଛନ୍ତି ହଁ ହେଇପାରେ ମୁଁ ଜାଣିନି କିନ୍ତୁ ଆମ ଯଉ ଯାଇଥିଲୁ ସବୁ ଚିମିନି ଟାଇପର ହେଇଥିଲା ସେଠି ସବୁ କଣ ଜଳୁଛି ନିଆଁ
ହୁଁ
ତ ଆମେ ଜାଣିପାରିଲୁଣି ଆମେ କହିଲୁ ନିଆଁ ଲାଗି ଦେଖିଲା ବଳୁ କିନ୍ତୁ ତାଙ୍କର ପ୍ଲାଣ୍ଟ ସବୁ ଲାଗେ ସେଇ ଭଳିଆ ନିଆଁ - ଜଳୁଛି
ନା ଧୂଆଁ ବାହାରୁଥିବ ଏପଟରେ
ହଁ ତୁମ ସେପଟ ସବୁ କେତେ କୋଉ ଗଛ ମେଞ୍ଚେ ଅଛି ଯେମିତି ଆମ ଏପଟରେ ନଡିଆ ଅଛ ସମସ୍ତଙ୍କ ଘର ଗୋଟେ ଗୋଟେ ଦିଟା ଘର ତିନିଟା ନିମ ଗଛ ଆମ କଣ୍ଡିଆରେ ସେମିତି ତୁମ ସେପଟେ କଣ ଗଛ ସବୁ ମେଞ୍ଚେ ଦେଖାଯାଏ ଆମ୍ୱ - ବେଶି ହେଇଥାଏ ଆମ୍ବ ସେଠି ଶସ୍ତାରେ ମିଳେ
ହଁ ଶସ୍ତା ବୋଲି କଣ ସିଜିନ ଯୋଉ ଷ୍ଟାର୍ଟ ହବ ଆମ୍ବ ଇଏ ନା ଆମ୍ବ ଯୋଉ ମାସରେ ହୁଏ ସେଟା ଯୋ ଷ୍ଟାର୍ଟ ହବ ସେଇ ଟାଇମ ରେ ଟିକେ ଅଧିକ ପଇସା ନହେଲେ ସିଏ- ଉୁଁ ମାସ ମ ଦେହ ବି ପଳେଇ ଆସିନେ ଇଏ ଯୋଉ ଯୋଉ ଆମ୍ବକୁ ବିକୁଥିବେ